ହ୍ୟାଲୋ।
ହ୍ୟାଲୋ ଭାଇ ନମସ୍କାର।
ନମସ୍କାର ଭାଇ ଏତେ ରାତିରେ ଫୋନ କରିଛ କଣ ହେଇଛିକି?
ନା କିଛି ନାହିଁ ଭାଇ ଖାଇସାରିଲା ପରେ ଟିକିଏ ଭଲ ଲାଗିଲାଣି ଟିକିଏ ବାହାରେ ବସିଛି ଆପଣ ଖାଇସାରିଲେଣି?
ହଁ ହଁ ମୋର ଖିଆପିଆ ଶଇଲାଣି।
ଆଉ କଣ ଖାଇଲେ ଆପଣ?
ମୁଁ ଖାଇଲି ପଖାଳ ଆଉ ଆଳୁ ଚକଡ଼ା ଆଉ
ପଖାଳ ଆଳୁ ଚକଡ଼ା ଦେଶୀ ଖାଇବା ଆଜ୍ଞା।
ହଁ ପଖାଳ ଆଳୁ ଚକଡ଼ା ମୋ କଥା ତୁମକୁ ଠିକ୍ ଠାକ୍ ଶୁଭୁଛି ପୁରା କ୍ଲିୟର।
ଆଜ୍ଞା କ୍ଲିୟର ଶୁଭୁଛି ଟିକେ ଆପଣ ଯଦି ବାହାରକୁ ଆସି ଭଲରେ କଥା କହନ୍ତା ଆହୁରି ଖୁସି ଲାଗନ୍ତା।
ହଉ ରହୁଛି।
ଆଉ ସାର୍ କଣ ମାନେ ଆପଣଙ୍କଠୁ ଗୋଟେ କଥା ଜାଣିବାର ଥିଲା?
ଉପଦେଶ କହିଲେ ଚଳିବ। ଆମର କ୍ରିକେଟ ଖେଳ ଯାହାକୁ ଆମେ ବ୍ୟାଟ୍ ବଲ୍ କହୁ। ସେଥିରେ ଆମ ଯାଇଥିଲୁ ଗୋଟେ ରାଜ୍ୟସ୍ତରୀୟ ଖେଳିବା ପାଇଁ ବୁଝିଲେ?
ରାଜ୍ୟସ୍ତରୀୟ ଖେଳୁଥିଲେ ଯାହାକୁ ଆମେ କପ୍ତାନ କହୁଛୁ ଯିଏ କି ଟିମ ର ଜଣେ ସବୁଠୁ ଅଧିକ ଜାଣିବା ପ୍ଲେୟାର୍। ମାନେ ଖେଳାଳି ବୁଝିପାରିଲି ଅଧିନାୟକ ଆଜ୍ଞା। ଆଜ୍ଞା ଅଧିନାୟକ ଅଧିନାୟକ ଆମେ ଯାଇଥିଲୁ ଖେଳିବାକୁ ପାଇଁ ଆମ ଟିମ୍ ବହୁତ ଭଲ ଖେଳେ ହେଲା ବ ଭଲ ଖେଳିବା ପାଇଁ ତ ଆମେ ସେଠି ଅସୁବିଧା ହେଲା ଏଇଆ ଆମ ଟିମ ର ଯିଏ ଅଧିନାୟକ ସେଇ ମାନେ ତାଙ୍କ ଆଖି ପତା ଉପରେ ବଲ୍ ବାଜିଲା ଜୋରରେ ବୁଝିଲେ।
ତମ ଅଧନାୟକର ଆଖି ପତାରେ ବଲ୍ ଟି ବାଜିଲା।
ବଲ୍ ଟି ବାଜିଲା ବଲ୍ ବାଜିବା ହେତୁ ସିଏ ମାନେ ତାଙ୍କୁ ମନା କରାହେଲା ଯେ ଆଉ ଆପଣ ଅଧାରୁ ଖେଳି ପାରିବେ ନାହିଁ ଏଇଠୁ ଅଧାରୁ ଆପଣଙ୍କୁ ବସିବାକୁ ପଡିବ? ହେଲେ ସିଏ ଆମକୁ କହିଲେ ଯେ ତମେ ଖେଳ? ମୁଁ ତମକୁ ବାହାରେ ରହିକି ସବୁ ଉପଦେଶ ଦଉଛି ତମେ ମୋ କଥା ମାନିକି ଖେଳ ଆମେ ମନ ଦୁଃଖ କାରଣ ଅଧିନାୟକର ଏମିତି କ୍ଷତି ହେଲା ତାଙ୍କ ମାନେ ଫାଟିଗଲା ତାଙ୍କ ଆଖି ପତା ଟା ତ ଆମ ମନ ଦୁଃଖ ହେଲା ବହୁତ ସବୁ ସବୁ ଖେଳାଳିଙ୍କ ମନ ଦୁଃଖ ହେଲା ଆମ ଆ ଆମେ ଯାହା ସାଙ୍ଗରେ ଖେଳୁଥିଲୁ ସି ଟିମ ର ବି ପ୍ଲେୟରଙ୍କୁ ବହୁତ ମନ ଦୁଃଖ ହେଲା ଆମକୁ ଏମିତି ହେଲା ଗୋଟେ ଖେଳ ମଝିରେ ତ କିନ୍ତୁ ସିଏ ଆମକୁ କହିଲେ ତାଙ୍କ କଥା ମାନିକି ଆମେ ଖେଳିଲୁ ଆମେ ମଧ୍ୟ ମ୍ୟାଚଟାକୁ ଜିତିଲୁ ବୁଝିଲେ କିନ୍ତୁ
ହୁଁ
ଆପଣଠୁ ଜାଣିବାକୁ ଚାହୁଁଛ ଏଇୟା ଯେ ଏବେ ସିଏ ତାଙ୍କ ଦେହ ସ୍ୱାସ୍ଥ୍ୟ ଭଲ ନାହିଁ ସିଏ ତାଙ୍କେ ଖେଳିବା ଅବସ୍ଥାରେ ନାହାନ୍ତି। ଆମ ପାଖରେ ଏକ ଏକ ବହୁତ ମୂଲ୍ୟବାନ ଖେଳଟି ଆସିଛି। ବୁଝିଲେ କଟକ ବାରବାଟୀରେ କିନ୍ତୁ ଆମେ ମୁଁ ଆପଣଙ୍କୁ ପଚାରିବାକୁ ଚାହୁଁଛି ଆମେ ବିନା ଅଧିନାୟକ ବିନା ଆମେ ଯିବା ଠିକ ହବ ନା ଠିକ ହେବ ନାହିଁ କିଛି କୁହନ୍ତୁ?
ହମ କଥା ମୋର କହିବାର ଅଛି ମୋ କଥା ମନ ଦେଇକି ଶୁଣିବେ ମୋ କଥା ମଧ୍ୟରେ କିଛି କହିବେନି ମୁଁ ଯେତେବେଳେ ପ୍ରଶ୍ନ ପଚାରିବି ଆପଣଙ୍କୁ ଉତ୍ତର ଦେବେ
ଆଜ୍ଞା।
ପ୍ରଥମତଃ କହିଲେ କି ଆପଣ ଦଳର ଅଧିନାୟକ ଯିଏ କି ଆଖିର ପତାରେ ବଲ୍ ଟି ବାଜି ସେ ବହୁତ ଆଘାତ ପାଇଛନ୍ତି ଯାହାଫଳରେ କି ସେ ଖେଳରୁ ଦୂରେଇକି ଅଛନ୍ତି। ବର୍ତ୍ତମାନ ଆପଣଙ୍କ ହାତ ପାନ୍ତରେ ଗୋଟେ ବର୍ଡର ଖେଳଟି ଆସି ପହଞ୍ଚିଛି।
ଆଜ୍ଞା।
ଆପଣ ଏହା କହୁଛନ୍ତି କି କପ୍ତାନ ଯାହାକୁ କହୁଛନ୍ତି ଅଧିନାୟକ ବିନା ଆପଣ ପଢିବାକୁ କେମିତି ଓହ୍ଲେଇବେ?
ଆଜ୍ଞା।
ଏଇଟା ହଉଛି ଆପଣଙ୍କର ବହୁତ ବଡ଼ ସମସ୍ୟା।
ଆଜ୍ଞା।
ଆପଣଙ୍କ ଦଳରେ ଜଣେ କପ୍ତାନ ଯେଉ କହୁଛନ୍ତି ଅଧିନାୟକ ଆଉ ଜଣେ ଉପଅଧିନାୟକ ଥିବ।
ଆଜ୍ଞା।
ସେ ଉପ ଅଧିନାୟକ ଲୋକଟି ଯିଏବି ହଉ ତାକୁ ଉପ ଅଧିନାୟକ ଆମେ ଏଇଥିପାଇଁ କରିଛନ୍ତି କି ଆପଣଙ୍କ ଟିମିରେ ଯିଏ କୋଚ୍ ଥେ ସିଏ କରିଛନ୍ତି ନହେଲେ ଆପଣମାନେ ମିଶିକି ଦଳର ଖେଳାଳି ମାନେ କରିଥିବେ ତାଙ୍କ ପାଖରେ ସେମିତି କିଛି ଗୁଣବତ୍ତା ଥିବ। ଯାହାକୁ ଦେଖିକି ଆପଣ ତାଙ୍କୁ ଉପ ଅଧିନିୟକ କରିଛନ୍ତି।
ଆଜ୍ଞା।
ପ୍ରଥମ କଥା ହେଲା ଯଦି ଅଧିନାୟକ ପଡ଼ିଆରେ ନାହିଁ। ଅଧିନାୟକ ତାଙ୍କୁ ଆଉ କୁହାଯିବନି ଯେହେତୁ ସେ ଖେଳରୁ ବାହାରି ସାରିଲେଣି ସେ ଜଣେ ଅତିରିକ୍ତ ଅଧିନାୟକ ଭାବରେ ବର୍ତ୍ତମାନ ଖେଳ ସହିତ ଜଡ଼ିତ ନାହାନ୍ତି ଯେହେତୁ ଯେ ଗୋଟେ ପୂର୍ବତନ ଅଧିନାୟକ। ଯେହେତୁ ସେ ନାହାନ୍ତି ତ ଆପଣମାନେ ଚାହିଁଲେ ଆପଣଙ୍କର ଯିଏ ଅଛି ଉପ ଅଧିନାୟକ ତାକୁ ଆପଣ ଅଧିନାୟକ ଙ୍କ ଭାବରେ ବନେଇକି ସେ ଏତେ ବଡ଼ ଯେହେତୁ ଆପଣଙ୍କ ପାଖକୁ ଗୋଟେ ସୁଯୋଗ ଆସିଛି ଆ ମନର ସୁଯୋଗ ସବୁବେଳେ ଥରେ ଆସେ ଆପଣ ସେହି ସମୟରେ ଯଦି ତାକୁ ହାସଲ କରିବା କଥା କରିବେ ନହେଲେ ଆହୁରି ସମୟ ଆସିବ ଦ୍ୱିତୀୟଥର। ଯଦି ଆପଣ ଭାବୁଛନ୍ତି କି ହଁ
ବନ୍ଧୁ ମୁଁ ଆପଣଙ୍କୁ ଜଣେ ମୁଁ ବନ୍ଧୁ ଆପଣଙ୍କୁ ଜଣେଇବାକୁ ଚାହୁଁଛି ଯେ ଆମେ ବି ଆମ ଭି ତେରେ କଥା ହେଇଜୀବୁ କିନ୍ତୁ ଆମର ଯେତିକ ଖେଳାଳି ଅଛନ୍ତି। ଆମର କେବେ ବିି ଏମିତି ସମସ୍ୟା ଆଗରୁ କେବେ ଆସିନାହିଁ।
ହଁ ଆପଣ ଯେ ଦେଖନ୍ତୁ ଏଇ ପରିସ୍ଥିତିରେ ତ ଅଧିନାୟକଙ୍କୁ ପଡ଼ିଆକୁ ଓହ୍ଲେଇ ପାରିବେ ନାହିଁ ଆପଣ। ଆପଣଙ୍କୁ ଏଇଟା ପ୍ରଥମେ ସ୍ଵିକାର କରିବାକୁ ହବ କି ବିନା ଅ ଅଧିନାୟକରେ ଆପଣଙ୍କୁ ଯାଇକି ବାରବାଟି ପଡ଼ିଆରେ ପହଞ୍ଚିବାକୁ ପଡିବ। ପ୍ରଥମ କଥା, ଆଉ ଏମିତି ନୁହେଁ ଯେ ଦଳରେ କସ୍ତା ନା ସେଇଟା ନୁହଁ, ଦଳର ଗୋଟେ ମୁରବୀ ଅଛି, ତ ଖେଳ ଯୋଉ ବ୍ୟକ୍ତିଗତ ଖେଳ ତ ଆପଣ ତ ଏଇଟା ନିଜ ନିଜର ଯୋଉ ଅଭିଜ୍ଞତା ଦ୍ଵାରା ଏମାନେ ଦେଖଉଛନ୍ତି ନା, ନା ଏମିତି କିଏ ଅଧିନାୟକ ଅଛି ଯେ ଅଧିନାୟକ ଅଛି ବୋଲି ମୁଁ ଭଲ ଖେଳୁଛି ଅଧିନାୟକ ନାହିଁ ବୋଲି ମୁଁ ଖେଳିପାରିବିନି।
ନା-ନା କୋଉଠି ନା କୋଉଠି ତ ଭାଇ ରହୁଛି ନା ଏତିକି, କି ଅଧିନାୟକ ଯୋଉ ମାନେ ମଝ୍ ଖେଳ ମଝିରେ ଯୋଉଠି ମାନେ ହାରିଯିବା ପରିସ୍ଥିତିରେ ତାଙ୍କର ଯୋଉ ଗୋଟେ ଗୋଟେ ବାର୍ତ୍ତା ଯେ ୟାକୁ ହିଁ ଆମେ ୟା ଉପରେ ବୋଲିଂ ଲଗେଇବା କି ଏଇ ସମୟରେ ଏଇ ବ୍ୟାଟସମ୍ୟାନ୍ ବୋଲିଙ୍ଗ୍ ବ୍ୟାଟିଂ ଯିବାର ପରିସ୍ଥିତି ତ ଏଇ ଆମେ ବହୁତ ତାଙ୍କୁ ଗୁରୁତ୍ଵ ଦଉ ତ ସିଏ ନାହାନ୍ତି ତ ଆମେ ଭାବୁଛୁ କି ଯଦି ସିଏ ନାହାନ୍ତି ତାହେଲେ ଏଇ ଆମର
ଏ-ଏ-ଏ-ଏ ଦଳରେ ଯାହାକୁ ଅଧିନାୟକ ଆପଣ କହୁଛନ୍ତି ବନଉଛନ୍ତି ତାଙ୍କ କ୍ରମାଗତ ଖେ ହେଲେ କିଛି ଠିକ୍ ଠିକଣା ନାଇଁ ନା ସେ ସମ୍ପୂର୍ଣ ଭାବେ ପୁରଣ ଖେଳାଳି? କିଛି ଥିବେ, ତାଙ୍କ ପାଖରେ ବି କିଛି ଅଭିଜ୍ଞତା ଥିବ ଆପଣ ଧରି ନିଅନ୍ତୁ ତୁ ଯୋଉ ଆମର ଜାତୀୟ ଖେଳର ଯୋଉ ଦଳଟି ଅଛି, ଭାରତୀୟ କ୍ରିକେଟ୍ ଦଳ ତା ଧିଏରେ ବହୁ ଶୁଭମ୍ ଗିଲ୍ ବୋଲି ସେ କପ୍ତାନ ଅଛନ୍ତି ଅଧିନାୟକ ଅଛ୍ ତାଙ୍କୁ ଛାଡିଦେଲେ କଣ ଦଳରେ ଆଉ କେହି ଅଭିଜ୍ଞତା ଖେଳାଳି ନାହାନ୍ତି? ବିରାଟ କୋହଲି, ରୋହି ରୋହିତ ଶର୍ମା। ଅନ୍ୟତମ, ତାଙ୍କୁ ଛାଡ଼ିଦିଅନ୍ତୁ, ସେ ଦିଜଣ ବର୍ତ୍ତମାନେ ତାଙ୍କର ଯୋଉ ତା ଶୁଭମ୍ ଗିଲ୍ ର ପରେ ବହୁତ ଖେଳାଳି ଆସିଥିବେ? ତାଙ୍କ ପୂର୍ବରୁ ବି ବହୁତ ଖେଳାଳି ଅଛନ୍ତି ଯେମିତିକି ଆପଣ କେଏଲ ରାହୁଲୁ, ରିଷଭ ପଣ୍ଟୁ। ତ ଏମାନଙ୍କ ପାଖରେ ମନେ ରଖିଥାନ୍ତୁ ଗୋଟେ ଶୁଭମ୍ ଗିଲ୍ ଠୁ ଅଧିକ ଅଭିଜ୍ଞତା ଅଛି।
ଆଜ୍ଞା‌।
କିନ୍ତୁ ଆମେ ଅଧିନାୟକ କାହାକୁ ବନେଇଲେ ଶୁଭମ୍ ଗିଲ୍ କୁ କଣ ପାଇଁ ବନା ଗଲା?
ତାଙ୍କ ପାଖରେ କି
କପ୍ତାନ ମାନେ, ମାନେ ‌ବହୁ ବର୍ତ୍ତମାନ ଦଳ ଭବିଷ୍ୟତ ଦେଖୁଛି ଦଳ ଭବିଷ୍ୟତ୍ ଯଦି, ଯଦି ମୁଁ ବର୍ତ୍ତମାନ ଗୋଟେ ନୂଆ ପିଲାକୁ ଆଣିକି ଉପରେ ଛିଡା କରି କେବେଠୁ ତାର ପ୍ରସ୍ତୁତି ପ୍ରଣାଳୀ ବନେଇବି ଆଗାମୀ ଦଶ ବର୍ଷ ମୋ ପାଇଁ ମୋ କ୍ରିକେଟର ଯୋଉ କଣ ‌ ରାସ୍ତା ସଫା ହେଇଯାଇଛି। ମାନେ ମୋତେ ପୁରା କ୍ଲିୟର ଦେଖାଯିବ ସମ୍ପୂର୍ଣ୍ଣ ଭାବେ ଦେଖା ହବ କି ଭାରତୀୟ ଦଳର ଟି ର ଭବିଷ୍ୟତ, ତା ମାନେ ଏଇୟା ନୁହଁ କି କି ଶୁଭମ୍ ଗିଲ୍ ବିନା ଭାରତ ଦଳ ପଡିଆକୁ ଓହ୍ଲେଇବନି ସେଇଟା ଭୁଲ କ ମହେନ୍ଦ୍ର ସିଂହ ଧୋନି ବି ଥିଲେ, ତାଙ୍କ ପରେ ବି ଅଧିନାୟକ ବାହାରିଲେ।
ଆପଣ ଆପଣଙ୍କ କଥା ସ ଆପଣଙ୍କ କ କଥା ସଠିକ୍ ଯେ କିନ୍ତୁ ମୁଁ ଆପଣଙ୍କୁ ଏଇଆ ଜା ଜାଣିବା ପାଇଁ ଚାହୁଁଛି ଆପଣଙ୍କ ଠାରୁ ବଡ ଭାଇ ଯୋଉ ଖେଳ ମଝିରେ ଆପଣଙ୍କୁ କହିଥିଲି ମୁଁ ଗୋଟେ ଗୋଟେ ଠିକ୍ ବାର୍ତ୍ତା ଆଉ ତାଙ୍କ ଠିକ୍ ମାନେ କଣ କହିଲ ନିୟମ ଯୋଗ୍
ହୁଁ-ହୁଁ ବୁଝୁଛି ସେଇ ଯୋଉ ବାର୍ତ୍ତା ସେଇ ଯୋଉ ଶୁଣନ୍ତୁ ସେଇ ଯୋଉ ବାର୍ତ୍ତା ଆପଣ କହୁଛନ୍ତି ବାର୍ତ୍ତାଟା ଗୋଟେ ଗୋଟେ ମିଟିଂ ମିନିଟର ସମୟ ନୁହଁ ଏଟା ହଉଛି ବର୍ଷ ବର୍ଷର ଅଭିଜ୍ଞତା ର ସେଲାର।
ତ ମୁଁ ସେଇ କଥା ଆପଣଙ୍କୁୁ ଜାଣିବାକୁ ଚାହୁଁଛି? ଯେ ଆମେ ଆପଣ ଯୋଉ, ଆମେ ଯୋଉ ଖେଳାଳିକୁ ବର୍ତ୍ତମାନ ଅଧିନାୟ କରିପାରିବୁ କଣ ତାଙ୍କର ମାନେ ସହଯୋଗ ପୂର୍ବ ଅଧିନାୟକ ଭଳି ହେଇପାରିବ?
ପୂର୍ବ ଅଭିନୟ କେହି କାହାର ପରିବର୍ତ୍ତନ ନୁହ ସୂର୍ଯ୍ୟ ଚନ୍ଦ୍ରର ନୁହେଁ କି ଚନ୍ଦ୍ର ସୂର୍ଯ୍ୟର ନୁହଁ।
ବୁଝିଲି ଭାଇ, କିନ୍ତୁ ଆମେ ପୂର୍ବ ଅଧିନାୟକ ମାନେ ତାଙ୍କ ଅଧନାୟକରେ, ଆମେ ବହୁତ ଭଲ ଭଲ ମ୍ୟାଚ ଜିତିଛୁ। ଆମକୁ ଲାଗୁଛି ଯେ ଆମେ ତାଙ୍କ ବିନା କିଛି ନୁହଁ।
ନାଇଁ ସେଇଟା ଆପଣ ଯଦି ଭାବୁଛନ୍ତି ତାହେଲେ ଆପଣ ମନ ବଳକୁ ସୁଦୃଢ଼ ରଖନ୍ତୁ।
ଆଜ୍ଞା।
ସେତେବେଳେ ଏକୁଟିଆ ଯାଇକି ବଢିଆ ବ୍ୟାଟ ଟି କରୁଥିଲେ। ମଷ୍ଟାଇକର ଯେଉଁଠି ଅଛନ୍ତି ଅପରପକ୍ଷରେ ଆପଣ କଣ କଣ ଅଧିନାୟକ ଥିଲେ କି? ନାଇଁ ନା, ଅନ୍ୟ କେତିରୁ ଆସିନାହାନ୍ତି ତ ପଢିଆ ମଧ୍ୟରୁ ଅଧୀନୟ କରନ୍ତି ନା ସେଠି ଆପଣ ଦୁଇରେ ଖେଳୁଥିଲେ ତଥାପି ଭଲ ଖେଳୁଥିଲେ ନା ଖେଳୁନଥିଲ?
ଭଲ ଖେଳୁଥିଲେ।
ତ କଥା ହେଲା ସେଇଆ, ନିଜ ନିଜ ବ୍ୟକ୍ତିଗତ ଯୋଉ ଅଛି ପ୍ରତିଭା ଦେଖାନ୍ତୁ, ବାକି ଦଳ ବହୁତ ସଞ୍ଚାର ଭାବରେ ଆଗକୁ ଯିବ। ହଁ ଏଇଟା ହେଇପାରେ ସେଇଟା ତାଙ୍କ ଯେଗା କେହି ନେଇପାରିବେନି, ହୁଏତ ତାଙ୍କଠୁ ଏଇ ଯୋଉ ଅଧିନାୟକ ଭଲ କରିପାରନ୍ତି ହୁଏତ ଖରାପ କରିପାରନ୍ତି, ଅଧିକାରୁ ଅଧିକା କଣ ହେବ? ମ୍ୟାଚ୍ ହାରିଯିବ।
ଆଜ୍ଞା ହାରଯିବୁ।
ଆ ଏତେ ବି ତମେ ଜାଣୁନା ଖେଳିବାକୁ
ଆଜ୍ଞା ସେଇଟା ବି ଠିକ୍ କହୁଛନ୍ତି ଆପଣ, ତ ଆପଣ କେବେ
ତାର ରାଗ ଜୋର।
ଭାଇ ବୁଝିଲି, ଆପଣଙ୍କ ଏଇ ବାର୍ତ୍ତା ଯୋଗୁଁ, ଆମେ ନିଶ୍ଚୟ ଖେଳିବୁ। ମୁଁ ଜାଣିବାକୁ ଚାହୁଁଛି ଆପଣ କେବେ ଅଧିନାୟକ ହେଇ ଖେଳିଛନ୍ତି?
ବହୁତ କମ୍ ସମୟ ପାଇଁ ଅଭିନୟ କରିଛି କିନ୍ତୁ
ବିନା ଅଧିନାୟକରେ ବି ଅଧିନାୟକ ତ ମୁଁ କରେ, କିନ୍ତୁ ଅଧିନାୟକ ଥିଲାବେଳେ ମୁଁ ଅଧିନାୟକ ତ କରିନି। କଣ ପାଇଁ?
ଆଜ୍ଞା।
ତାଙ୍କୁ ଯୁବ ଅବସ୍ଥାରେ ଟିକେ ଯାଇଥିଲି। ଯାହାଫଳରେ କି ଦଳରେ ବହୁ ବରିଷ୍ଠ ଖେଳିପାରି ଥିଲେ ତାଙ୍କ ନିଷ୍ପତ୍ତି ତାଙ୍କ କଥାକୁ ମୁଁ କାଟିକି ମୋ ଏପର୍ଯ୍ୟନ୍ତ ଯାହିର କରିପାରେ ନାହିଁ। ଯେତେବେଳେ ମୁଁ ଟିକେ ବୟଜ୍ୟଷ୍ଟ ହବାକୁ ଆସିଲି ମୋର ଖେଳ ଛାଡ଼ିବାକୁ ହେଲା, ସେତେବେଳେ ଅଧ୍ୟନାୟକ ଆଉ ଜଣେ ଥିଲା କିନ୍ତୁ, ନିଷ୍ପତ୍ତି ମୁଁ ନେଲି।
କିନ୍ତୁ ଆପଣ ଅଧିନାୟକ ହେଇଛନ୍ତି, ଦଳକୁ ଜିତେଇଛନ୍ତି, ଆପଣଙ୍କ ଅଧିନାୟକ ତାରେ?
ହଁ ମୋ ଅଧିନୟକରେ ଦଳ ଥରେ ଯାଇଥିଲା, ଶେଷ ପର୍ଯ୍ୟାୟ ଯାଇକି ଯାଇଥିଲା, କିନ୍ତୁ ଯୁଦ୍ଧ ବଶତଃ ଆମେ ମ୍ୟାଚ୍ ଜିତି ପାରରିନଥିଲୁ, ଯୋଉ ଫାଇନାଲ୍ ମ୍ୟାଚ୍ ଥିଲା, ଆମେ ହାରି ଯାଇଥିଲୁ, ମୁଁ ଭୁଲ୍ ଠିକ୍ ମୁମେଣ୍ଟରେ ମୁଁ ଅଧିନୟକ କରିଥିଲି, ହଁ। ସେତେବେଳେ ଯୁକ୍ତ ତିନିରେ ପଢ଼ୁଥିଲି।
ଭାଇ ଶେଷ କଥା ଜାଣିବାକୁ ଚାହିଁବି ଆପଣଙ୍କର ବେଷ୍ଟ୍ ଆପଣଙ୍କ ଭଲ ପାଇ ଯଉଟା କୁହନ୍ତି କି ଗୋଟେ ବ୍ୟାଟ୍ସମ୍ୟାନ୍ ର ପରିଚୟ। ସେଟା କଣ କହିପାରିବେ ଟିକେ କଣ ରହି
ଯୋଉଟା ଭଲ ଖେଳୁଥିଲି। ଯଉ ବର୍ଷ ପାଖାପାଖି ଦୁଇ ହଜାର୍ ସତର ମସିହା କଥା କହୁଚି। ସତର ମସିହାରେ ଖଟୁଆପଡା ଗ୍ରାମରେ ଗୋଟିଏ ଖେଳ ହଉଥିଲା ଲାଷ୍ଟ ବଲ୍ ରେ ଚାରି ରନ୍ ଥିଲା। ଯଦି ସେଇ ମ୍ୟାଚ୍ ଟା ଜିତିବ ଆମେ ଫାଇନାଲ୍ ଯିବୁ ଆଉ ଏକ ବଲ୍ ରେ ଚାରି ଥିଲା।
ଆଜ୍ଞା।
ଫୁଟବଲ୍ ଚାରି ଫାଣ୍ଡାରେ ବିରାଟ୍ ଜେଟିଂ ଆମ ଜିଲ୍ଲାର ସବୁଠୁ ଏକ ନମ୍ବର ଟିମ୍ ଥିଲା।
ଆଜ୍ଞା।
ସେଇଟା ଆମର ସବୁଠୁ
ବହୁତ୍ -ବହୁତ୍ ଭଲ ଲାଗିଲା ଭାଇ ଜାଣିକି ଆପଣଙ୍କ ଠାରୁ ବହୁତ୍ ଭଲ ଲାଗିଲା ଆପଣ ମୁଁ ଜାଣିଚି ଅଧିନାୟକତା ବିଷୟରେ ବି ଖେଳ ବିଷୟରେ ବି ଆପଣ ବହୁତ୍ ଭଲ ଜାଣିଚନ୍ତି ଖେଳକୁ ଜଣା ପଡୁଚି। ଧନ୍ୟବାଦ୍ ଭାଇ ଏତେ ଉପଦେଶ ଦେବାରୁ ଧନ୍ୟବାଦ୍ ଭାଇ ରହୁଚି ଭାଇ।
ହଁ ଶୁଭରାତ୍ରି- ଶୁଭରାତ୍ରି।
ଶୁଭରାତ୍ରି -ଶୁଭରାତ୍ରି ଭାଇ।